ନମସ୍କାର ସାର୍ ହ୍ୟାଲୋ ନମସ୍କାର।
ଜୟଲିଙ୍ଗରାଜ ଆଜ୍ଞା।
ଆଉ ଲଲିଙ୍ଗରାଜ ପାଖରେ ରହୁଛନ୍ତି ଆଉ ଆମେ ତ ଗରିବ ଲୋକ ଏଇଠି ଗାଁରେ ଅଛୁ ଗାଁରେ
ଆଚ୍ଛା ଆଚ୍ଛା ହଁ ଚଳିବ କଣସୁବିଧା ହଉ? ଠିକ ଅଛି ଆପଣ ଆପଣ ଆମ ମଗା? ମଗା ଚାଷ କେମିତି ଚାଲିଛି?
ଅ
ନାଇଁ ଆପଣ ମ ମଗା ଚାସ କେମିତି ଚାଲଛି?
ସେଟା କଣଟା?
ମଗା ମଗା ଚାଛ ମକା
ଓ ମକା ଚାଷ ମକା ଚାଷ କରୁଥିଲି ବୋଲି ସ୍ତ୍ରୀ ଛାଡିକି ପଳେଇଲା। ଏବେ କଣ୍ଡମୂଳ ଚାଷ କରୁଛି।
ଆଜ୍ଞା ଆଚ୍ଛା ଆଚ୍ଛା। ନାଇଁ ଭଲ ଭଲ ସେ ସବୁ ପ୍ରକାର ଚାଷ ଜମିରେ ଗୋଟେ ଟାଇପରେ ଚାଷ କଲେ ଉର୍ବର ରତା କମେ ଆପଣ ତ ପଢିଥିବେ ସବୁ ପ୍ରକାର ଚାଷ କରିବା ଦରକାର।
ହଁ ଆଜ୍ଞା ଏବେ ଆଉ କଣ? କହିବି ଯବାନୀ ପଳେଇଲାହିଁ ବୁଢା ହେଇଗଲେଣି। ଆଉ ଯାହା ସେଇ ଟାଇମରେ ହଁ ହଁ ଆଉ। ଏବେ ଯାହା ଛୋଟ ଛୁଆ ହଉଛନ୍ତି ଏଠି ଘରୋଇ ପାଠ ପଢା କରଉଛି ତାଙ୍କୁ। ଆଉ ସବୁ ପିଲାଙ୍କୁ ମଣିଷ କରଉଛି ସବୁ।
ଭଡ଼ିଆ ଭଟା ସେ ହଁ ହଁ ହଁ। ୟେସ ୟେସ ସେ ମାନେ ପାଠ ପଢିକି ଆଗକୁ ପଢାନ୍ତୁ ପି ମଣିଷ କରାନ୍ତୁ ପିଲାଙ୍କୁ ନାଇଁ ସେମତିରେ ସେ ମ ସେମତି ରେ ସେ ମଣିଷ ଗୁଡା ହଁ ଭଲ ବାଟକୁ ନିଅନ୍ତି ସେଥିରେ ଆଜ୍ଞା ଆଞା ଆଉ ଆପଣ? ହୁଁ ହ କଣ ମକା ଚାଷ?
ନା ମକା ଚାଷ ବିଷୟରେ କିଛି କହୁନି ତ ମୁଁ ଆପଣ ଟିକେ ଅ ଭଦ୍ର ହଉଛନ୍ତି ଆପଣ କୁହନ୍ତୁ କଣ କହୁଛନ୍ତି ମକା ମୋ ଯ ମକା ମକା ବିଷୟରେ ନେଇକି ବହୁତି ଖରାପ
ଆପଣ ଆପଣ ଆପଣଙ୍କ ଦେହ କେମିତି ଅଛି? ଲାଗୁଛି ଦେହ ଠିକ ନାହିଁ ବୋଲି
ହଁ ମୁଣ୍ଡ ଟିକେ କାମ କରୁନି। ମୁଣ୍ଡ କାମ କରୁନି ଆଉ ଗୋଟେ ପିଲାଟାରେ ବି କାମ କରୁନି ସେ ଟିକେ ଡରି ଯାଉଛି। ସେ ଏମିତି ଡରିଆ କଥା ନୁହ
ଜ ଜଣାପଡୁଛି ସେ ମଝି ଜଣାପଡୁଛି କାଲି ତାଙ୍କ ସହ ମୁଁ କଥା ହେଇଥିଲି ତ ସେ ଜଣା ପଡୁଛି ସେ କେମତି ତି ଗୋଟେ ମହିଳା ମିତ୍ରଙ୍କ ସହ କଥା ହେଇକିନା ଅନ୍ଧ ହେଇଯାଇଥିଲେ କିଛି ସମୟ ତ
ହଁ ଆପଣ ଅନ୍ଧ ହେଇଯାଉଛନ୍ତି ଏମିତି ଏମିତି କରିବା ଥା ନୁହ ଏବେ ତାଙ୍କ ପୁରୁଷ ବନ୍ଧୁ ଯିଏ କଲ କରୁଛନ୍ତି ଖରାପ ଟାଇମ ରେ କିଏ ଉଠେଇବ ମୁଁ ତ ଶୋଇ ପଡୁଥିଲି ହନ ଆଉ
ହଁ ହଁ ବୁଝା ପଡୁଛି ନାଇଁ ସେ ସେ ଚଳିବ କିଛି ଅସୁବିଧା ନାହିଁ ଆପଣ କଣ ଆଜି କଲେଜ ଯାଇଥିଲେ?
ନା କଲେଜ ଯାଇନଥିଲି ଘରେ ହିଁ ଶୋଇଥିଲି ଦିନ ସାର ଖରାବେଳେ ଫୁଣି ଥରେ ଶୋଇପଡ଼ିଲି।
ଆଛା ଆଛା ଖରାବେଳା ଅଛି ବେଲି କି ଆଛା ଆପଣ ବୋଧେ ଅଧିକ ଶଉଛନ୍ତି ନା।
ହଁ ମୁଁ କେତେ ବି ଶୋଉନି ଆଗରୁ ଟିକେ ଅଧିକ ଶୋଉଥିଲି। ଏବେ ଆଉ ଶୋଇପାରୁନି ସେଇଭଳିଆ ଆଉ ମକା ସେ ତ ପଳେଇଲା ସ୍ତ୍ରୀ ବି ଛାଡି ଅଧିକ
ଆରେ ଆରେ ହ ସେଇ କଥା ଶୋଇବେ କାହା ସହ ହିହିହି ବୁଝିଲି। ବୁଝା ପଡୁଛି ହଁ ଜଣା ପୁଡୁଛି ଆପଣ ଦୁଃଖ ମୁଁ ଅନୁଭବ କରିପାରୁଛି କାହିଁକି ନା ଆମ ସହ ବି ସେମିତି କିଛି ଗୋଟେ ଘଟିଛି।
ହଁ ଆପଣଙ୍କ ଆଉ କୁହନ୍ତୁ ଆପଣଙ୍କ କାହାଣୀ।
ହ। ହଁ ନାଇଁ ସିଏ କଣ କହିବି ମୁଁ ସେ ସେମିତି କଣ କହିବି ମତେ ଦୁଃଖ ଲାଗୁଛି। କହିବାକୁ କଣ କିଛି କହିବିନି ଭାବୁଛି। ଆପଣ ଇଏ କିଛି ମାନେ ମାଉଣ୍ଟେନ ରାଇଡ ଫାଇଡ କିଛି କରୁଛନ୍ତି କି। ମାଉଣ୍ଟେନ୍ କ୍ଲାଇବିଙ୍ଗ ତ। ଆପଣ ବୋଧେ ଆପଣ ବୋଧେ ପଥର ପାହାଡ ରହିବ ବୋଧେ। ଥିଲେ ନା କଣ।
ନା ନା ସେମିତି କିଛି ନୁହଁ ମୁଁ ନଦୀ ଝରଣା ପାର୍ କରେ। ଆମ ଗାଁ ରେ ଖରା ବହୁତ ଜୋର ହଉଛି ପିଲାମାନେ ପୋଖରୀ ଭିତରେ। ଫୁଟବଲ୍ ଖେଳୁଛନ୍ତି ଆଉ ଏଟା ଗରମ ହଉଛି ଯେହେତୁ।
ଆ ଆଚ୍ଛା ସେ ପୋଖରୀ ଭିତର ଫୁଟବଲ୍ ଖେଳୁଛନ୍ତି ଆପଣ କେବେ ଯୋଉ ଇଏ। କ୍ରିକେଟ କେବେ ଖେଳୁଛନ୍ତି।
ନା କ୍ରିକେଟ କଣ ସେଇଟା ତ ବାହାର ଦେଶର।
ଆଛା ଆଚ୍ଛା ଆପଣ କିଛି। ଓ ଆପଣ କିଛି ବ୍ୟାୟାମ ଫ୍ୟାମ କରୁଛନ୍ତି ନା କଣ ଆପଣ ଇଏ ରୁ ଲାଗୁଛି।
ନା ବ୍ୟାୟାମ ନୁହେଁ ଏମତି ଜଷ୍ଟ ହଳ କରିକି ଆଇିଲ ତ
ଓହୋ ଆଚ୍ଛା ଆଚ୍ଛା ପାଣି ଦେଇକି ହଡ କରିକି ଆସିବ ଓହୋ ନାଇଁ ନାଇଁ ସେପଟେ ବୋଧେ ବର୍ଷା ହଉଛି ବୋଧେ ଜୋରରେ ସେଇ ଯୋଉ ପାଣି ଫାଣି ଦେବାକୁ ଯାଇଥିଲେ
ହଁ ବର୍ଷା ହଉଚି ଖର।
ଆ ଖରା ବର୍ଷା ଶୀତ ସବୁ କିଛି। ସେ ଏକା ସାଙ୍ଗରେ ଚାଲିଛି ନୁହଁ ଆଡ ବାଇ ପାର୍ଟ। ଆଚ୍ଛା ଆଛା ଆଉ। ଆଚ୍ଛା ଆଉ ଆ। ଆରେ ବାପରେ ଆପଣଙ୍କ ପାଖରେ ତ ବହୁତ କମ ପଇସା ଅଛି ତାହେଲେ। ମୁଁ କହିଲି ଆଉ ଆପଣଙ୍କ ଦେହ ପାହ କେମିତି କଣ ଅଛି।
ଦେହ ଏବେ ଯାଇ ତ ଠିକ ଥିଲା ଆଜି କାହିଁ ଟିକେ ଭଲ ଲାଗନି। ମୋ ମୁଣ୍ଡ ଟା ବିନ୍ଧୁଛି ଆଉ। ହଁ ପଇସା ପଇସା ନାହିଁ ସେଥିପାଇଁ ମୁଣ୍ଡ ପିନ୍ଧୁଛି ଆଉ ହଁ।
ଆଛା ଆଛା ବୁଝା ପଡ଼ୁଛି ହଁ ଆପଣ ଦୁଃଖ ବୁଝାପଡୁଛି ବୁଝିପାରୁଛି ଆପଣ ମାନେ। କଣ ମାନେ ଅସୁବିଧା କଣ ହେଉଛି।
ଅସୁବିଧା ଏହିକି ମତେ ଟିକେ ଡାଇବେଟିସ୍ ହେଇଯାଇଛି ତ। ମାନେ ହଁ ଏମିତି ଖାଦ୍ୟ କିଛି ଖାଇ ହଉନି। ମାନେ କମ ଖାଉଛେ ଆଉ ଚିନି ତ ଟୋଟାଲ ଖାଉନି। ଆଉ ଆପଣ ତ ଜାଣିଥିବେ ବହୁତ। କମ ଖାଇଲା ବେଳେ ମତେ ବାଧୁଛି ସେମିତିରେ ବି ବା। ଡାଲି ଚିକେନ ମଟନ୍ ମାଛ?
ଆପଣ ଆପଣ ଆପଣ ଆପଣଙ୍କର ଆପଣ ଆପଣଙ୍କର ରାଇଟ୍ ସାଇଡ ଦେଖେ ଆପଣ। ଉପୁରୁ ମୁଣ୍ଡ କରିକି। ମୁଣ୍ଡ ଉପରୁ କରି ରାଇଟ ସାଇଡ ଦେଖନ୍ତୁ।
ଆଜ୍ଞା ହଁ ହଁ କଥା ହୁଅନ୍ତୁ କଥା ହୁଅନ୍ତୁ। କଥା ହୁଅନ୍ତୁ ଆରେ ଆପଣ କଥା କଥା କଣ ବନ୍ଦ କରିଦେଲେ ହ୍ୟାଲୋ ହ୍ୟାଲୋ। ଶୁଭୁଛି ଆପଣଙ୍କୁ ଆମ କଥା। ହ୍ୟାଲୋ ହଲୋ ହଁ। ହଁ ନାଇଁ ମୁଁ କହିଲି। ଆପଣ ଘରେ କିଏ ଅଛନ୍ତି ସବୁ।
ଘରେ। ଭାଇ ଭଉଣୀ ମା ଜେଜେମା ଭଉଣୀର ସ୍ୱାମୀ। ଆଉ ଭଉଣୀର ପୁଅ ଆଉ ଭଉଣୀର ଜେଜେମା ଭଉଣୀର ଜେଜେବାପା। ଆଉ ତାର ମାମୁଁ ଗୋଟେ ଆଉ ଭଉଣୀ ଆସିଥିଲେ ମାଉସୀର।
ଆଚ୍ଛା ଆଚ୍ଛା। ଆପଣ ବୋଧେ ବହୁତ ଛୋଟ ଫ୍ୟାମିଲି ନା କଣ।
ଅ ହଁ ଆମେ ଛୋଟ ଫ୍ୟାମିଲି ବହୁତ ସୁଖୀ ଫ୍ୟାମିଲି ଆମର ଗୋଟେ ରୁମ୍ ଅଛି ସେତ। ଗୋଟିଏ ରୁମ ରେ ସମସ୍ତେ ରହୁଛନ୍ତି।
ହୁଁ ଆଚଛା ଆଚ୍ଛା ଗୋଟେ ହଁ ଆଚ୍ଛା ଆଚ୍ଛା ବଡ଼ିଆ। ଛୋଟ ଫ୍ୟାମିଲି ସୁଖୀ ପରିବାର ନୁହଁ ।
ହଁ ଆମେ ଆମେ ସେମତି। ଆମେ ଦୁଇ ଆମର ଦୁଇ ର ସ୍କେୟାର ଏଇଭଳିଆ ଫାମିଲ ଗୋଟେ ଆମର। ଆଉ ଆପଣଙ୍କ ଫ୍ୟାମିଲି କେତେ ମେମ୍ବର ରହୁଛ।
ଆଛ ଆଚ୍ଛା ଆଚ୍ଛା ଆପଣ ଅଧିକ ବୋଧେ ମଜା କରିଦିଅନ୍ତି ନୁହଁ। ଆଉ କଣ ମଜା ମସ୍ତି ଦୂ। ଆଜ୍ଞା ଆଜ୍ଞା ହାଁ ହୁଁ ହୁଁ ନାଇଁ ନାଇଁ କିଛି ନାଇଁ ଖରାପ। କଣ ଭାବି ଏତ ଭଲ ଜିନିଷ ମାନେ ନିଜେ ନିଜେ କାନ୍ଦିବା ଲୋକଙ୍କୁ ହସେଇବା ଇଏ ବି ବୋହୁତ। ବଢିଆ ଜିନିଷ।
ହଁ ମୁଁ ଘରେ ସୋଲାର ଲଗେଇଛି ଆଉ ସଲାର ଦ୍ଵାରା ଆମର। ହଁ ବିଦ୍ୟୁତ୍ ବଲ। ଚାର୍ଜ ହଉଛନ୍ତି ଆଉ ସୋଲାର ଟିକେ ଅଧିକ ପଡିଲା ତ। ବି ଗଭର୍ଣ୍ଣମେଣ୍ଟ ସବସିଡି। ଯୋଉ ମତେ କିଛି ଏତେ ବାଧିଲାନି ଯେହେତୁ ମୁଁ। ଗୋଟେ ଶିକ୍ଷକ କୃଷକ ବି ଶିକ୍ଷକ ବି ଆଉ। ସବୁ ଜିଷ ଜଣାଛି ୟୁଟୁବର ଗୋଟେ ମୁଁ ଆଚ୍ୱେଲି ଆଉ ଏମିତି କହିବାକୁ ଗଲେ।
ଆପଣ ତ ବିଲକୁଲ କହିବାକୁ ଗଲେ ଅଲରାଉଣ୍ଡର ଆପଣ ତ ସବୁ କିଛି ଆପଣଙ୍କ ମଲ୍ଟି।
ଟି ମୁଁ ମୋ ତିନିଟା ସାଇକେଲ ହଁ ଚାରିଟା ଟଲି। ଆଉ ପାଞ୍ଚଟା ସାଇକେଲ। ଲୁନା ଗୋଟେ ବି ନାହିଁ।
ଓହୋ ସେ କମ ପଇସା ନୁହ ସେଗୁଡା ଚାଲାଅନା। ଆଛା ଆଛା ସେ କମ ପଇସା ନା ସେ ଗୋଟା ଚାଲା ଚାଲିିବାନି।
ହଁ ଆଉ ଦଶଟା ପାଖାପାଖି ସଗଡ଼ ଅଛି।
ଆରେ ବା ପୁରା ଆପଣ ତ ପୁରା ମାନେ ବହୁତ ଧନୀ ଘରର ଲୋକ ଟ୍ରିଲିୟନର ଲୋକ ପୁରା। ହୁଁ
ହଁ ନାଇଁ ମୁଁ ହେଇପାରୁନିଉ। ଜିଷରେ କିଣି ଦୋଉଛି ତ ଆଉ ହେଇପଣି।
ଆଚ୍ଛା ଆଚ୍ଛା ଜସ୍ ହେବାକୁ ଟିକେ ରହେ। ବୁଝିଲ ବୁଝିଲ ଆପଣ ଉଚ୍ଚ। ଆଜ୍ଞା ଆଜ୍ଞା ଆଛ୍
ମୁଁ ଏଇଠି ଯୋଉ ରହୁ ମହାଦେଶରେ ପାଞ୍ଚଟା ମସ୍‌ଜିଦ୍‌ ଆଉ ଛଅ ଟା ମନ୍ଦିର ଆଉ ସାତେଟା ଚର୍ଚ୍ଚ କରି ହଁ ଆଉ ଶିଖ୍ ମାନଙ୍କ ପାଇଁ କିଛି କରିନଥିଲେି ସେଥିପାଇଁ ସିଏ ଆଜ୍ଞା ଟିକେ ଅସନ୍ତି ଦୁଷ୍ଟ ଅଛନ୍ତି ତ ହଁ ମୁଁ ମୁଁ ଅ ମନ୍ଦିର ଗୁଡା ବାର୍ଲିରେ ତିଆରି କରିଚି ସି ବିଚ୍ ଯାଇକି ଆଉ
ଆଚ୍ଛା ଆଚ୍ଛା।
ଆଜ୍ଞା ଆଉ ମସଜିଦ୍ ଗୁଡା ମସ୍ଜିତ ଗୁଡା ମାନେ ସେଇ ବାଲି ଭାଙ୍ଗି ତିଆରି କରି ଦେଇଛି ହଁ ଆଉ
ବଢିଆ ବଢିଆ ଆପଣ ଆପଣ ତ ପୁରା ମାନେ କଳାକୃତି ନିର୍ ବାହାରିଲେ ଆପଣ ସେ ନିଅନ୍ତି କିନ୍ତୁ ଆସି ନେଇ ଥିଲେ କି?
ନା ଆର୍ଡ଼ସ୍‌ ନୁହଁ ମୁଁ କୃଷକ ଜଣେ ଆଉ ପାଠ ପଢ଼ାଇବି ଆର୍ଟସ ପିଲାଙ୍କୁ ତ ମୁଁ ବେଳେ ବେଳେ ଅ ଖୋଳିଲା ବେଳେ ମାନେ ହଁ ଯେ ଚାଷ କଲା ବଳେ ବହୁତ ମୂର୍ତ୍ତି ପାଇଛି ହଁ। ବାକି
ଠିକ୍ ଅଛି ଠିକ୍ ଅଛି ହଉ ମୁଁ ଏବେ କାମରେ ବ୍ୟସ୍ତରେ ଅଛି ପର କଥା ହଉଚୁ ଆଜ୍ଞା ଆଜ୍ଞା ହଁ ଆମର ଚା ଚାଷରେ ଚାଷରେ ପାଣି ପଶି ଗଲା ଚାଷରେ ପାଣି ପଶି ଗଲା।